ହଁ, ତ
ହଁ
ହଁ, ଦି କୁହନ୍ତୁ ୲
ମୁଁ, ବୋଲିି କଣ, କରୁଥିଲ କି?
ହଁ, ହ୍ୟାଲୋ ଶୁଭ ନି, କି?
ହଁ, ମୁଁ କହିଲି କଣ, କରୁଥିଲ?
ବସିଥିଲି, ତମେ?
ମୁଁ, ଏଇଠି ବସିଥିଲି ୲ ମୁଁ, କହିଲି କଣ, କହି ହ୍ୟାଲୋ, ମୁଁ ଫୋନ କରିଥିଲି ୲ ଆଉ, ଆମ ସବୁ ମାନେ, କଣ କହିଲ? ଆମ ଗାଁ ଛୁଆ, ସବୁ ବୁଲିବାକୁ ଯିବା, ବୋଲି ହେଲା ୲ ଆମେ ପ୍ଲାନ କରୁଛୁ, ଗୋଟେ ଜାଗା ବୁ ବୁଲିବାକୁ, ଯିବା ପାଇଁ ୲ ସବୁବେଳେ, ତ ସମସ୍ତଙ୍କର ରହିଯାଉଛି ୲ କେତେ, କାହାର ଏକଜାମ୍ କି ସ୍କୁଲ, କି, କଲେଜ ରହିଯାଉଛି ୲ ତ, ରଜରେ ସବୁ, ଆସିବେ ନା? ହଁ, ରଜ ସବୁ ଆସିବେ, ସେଥିପାଇଁ ଭାବୁଥିଲୁ, ବୁଲିବାକୁ ଯିବୁ ବୋଲି ୲
ଓହୋ ୲ ସେଇ, ଟାଇମ୍ ରେ ହଁ, କୁଆଡେ ଯିବା? ଏଇ ଖରାରେ, କେମିତି କୋଉ, କୋଉ ଜାଗା? ହଁ, ଏଇ ପାଖା, ପାଖି ଜାଗା କୁଆଡେ-
ଆବୁ ପୁରୀ କି ହଉ ନୟାଗଡ଼ ହଉ ମୁଁ, କଇଲି ପୁରୀ ହଉ, କି ନୟାଗଡ଼ ହଉ, ଏକୁ ଯିବା ପାଇଁ, ଭାବୁ ବୁଝ
ହଁ ୲ ପୁରୀଟା, ନ ଗଲେକି, ଭଲ?
ପୁରୀ ସମୁଦ୍ର ପାଖକୁ ଗଲେ ବି ଟିକେ ଭଲ ଲାଗିବ ଭାବିଥିଲି କି ଆମେ ତ ସବୁ ମାନେ ଗାଁ ଛୁଆ ଅଛୁ ଯିବା ପାଇଁ। ମୁଁ ଭାବୁଛି ରଜ କୁ ଯୋଉ ଆସିବେନି ଯୋଉ ନୂଆ ନୂଆ ବାହା ହେଇଛନ୍ତି ଝିଅମାନେ
ହଁ
ତାଙ୍କୁ କହିଲେ କେମିତି ହବ?
ହଁ କିଛି ଜଣ ମିଶିକି ଏମିତି ଗଲେ ଭଲ ଲାଗିବ। ଆମେତ ଝିଅ ମାନେ ସବୁ ମିଶିକି ଯିବା। କେତେ ଜଣ ବାହାରିଛନ୍ତି କଥା ହେବା ଯିବା ଆଉ।
ମୁଁ ଭାବୁଛି ଏମିତି ସମସ୍ତେ ତ କହିଛନ୍ତି ମାନେ ଏମତି କହିଛନ୍ତି ସମସ୍ତଙ୍କ ଫୋନ କରି କହିପାରିବେ କି ମୁଁ ଭାବୁଛିି ଗୋଟେ ଗ୍ରୁପ କରିଦେଲେ ସମସ୍ତଙ୍କୁ ଆଡ କରିଦେଲେ ସେଠି ମାନେ ଗ୍ରୁପ ରେ କଥା ହେଇଗଲେ ଭଲ ହବ ସମସ୍ତେ ମତରେ
ହଁ ହଁ କିଏ କିଏ ଯିବେ ସେଇଟା ବି ଆମେ ଜାଣିପାରିବା କେତେ ଜଣ ଯିବେନି ହଁ
ପଇସା ଥିବା ବି ଦରକାର ନା?
ହଁ
ତାପରେ ଖରା ହଉଛି କାହା ଘରେ ରାଜି ହେବେ କି ହେ ନି ତ ସେଇ ଭଳିଆ ଦେଖିବା ନହେଲେ କୋଉ ଗୋଟେ ପାଖା ପାାଖି ଜାଗା ଯିବା ପାଇଁ
ହଁ ଯେମିତି ରଜ ସରିଲା ମାନେ ଗାରି ସମସ୍ତେ ଛୁଟିରେ କଉନୁ ଗୋଟେ ଦେଖିକି ଗଲେ ବି ଭଲ ହବ। ଆଉ ଯଦି ଆମେ ପୁରୀ ଯିବା ଆମେ ଟ୍ରେନ୍ ରେ ଗଲେ ଭଲ ସୁବିଧା ହବ ଆମକୁ।
ହଁ
ଆଉ ନା ତ ଆଉ କୁଆଡେ ଯିବା ତମ ଆଇଡିକି କିଛି ଅଛି କି ଯିବା ପାଇଁ ଆମେ ତ ଏମିତି ରୋଷେଇ କରିକି ଖାଇବା। ହଁ ସେ ପଚିଲେ ଛୁଆ ନଉନନ୍ତି ମୋ ସାଙ୍ଗମାନେ ଅଧା ରାଜି ଛନ୍ତି ଆଉ ତମ ସାଙ୍ଗମାନେ ବି ପଚାର ଆମ ଗାଁ ଛୁଆ ବି ସବୁ ରାଜି। ସବୁ ମିଶିକି ଗଲେ କମ୍ ପଇସାରେ ବି ଆମେ ବୁଲି କରିକି ଆସିପାରିବା
ହଁ ପୁରୀ ଯିବା ନ ନୟାଗଡ଼ ବି ବହୁତ ଭଲ ଭଲ ଜାଗା ଅଛି। ସିଆଡେ ଯିବା ଯଦି ବେଶୀ ପିଲା କମିଗଲେ ଆମର ପୁଣି ଆଣ୍ଟା ବି କମିଯିବ ତ ନହେଲେ ଆମେ କଣ କରିବା କପିଳାସ ଯିବା ଭାରି ଆମ ଢେଙ୍କାନାଳରେ ଯୋଉ ଅଛି।
ହଁ ହଁ
ହଁ କଥା ଆ ସହ ଆଉ
ହୁଁ ସେଇଆ ଗଲେ ଭଲ ହବ ନା?
ହଁ ଆଉ ତ ଅଲଗା ସମୟରେ ସମସ୍ତେ ଭିଜି ରହୁଛନ୍ତି ଏଇ ରଜ ଟାଇମ ରେ ଫ୍ରି ରୁହନ୍ତି ସେ ତମର ସବୁ ଗାଁକୁ ଆସିବ ସେଇ ସମୟରେ ବୋଲି ଗଲେ ଭଲ ହୁଅନ୍ତା
ଭଲ ହୁଅନ୍ତା ଆଉ ଆମେ କେମିତି ଗାଡି କରିକି ଯିବା ନା ଟ୍ରେନ ଯିବା କଣ କରିବା ଆମେ,
ହଁ ଯଦି ତ ପୁରୀ ଯିବା ସମସ୍ତେ ଯଦି ରାଜି ହେଲେ ତାହେଲେ ଆମେ ଟ୍ରେନରେ ଗଲେ ଭଲ ଗାଡି, କରିକି ଗଲେ ଅଧିକ ଖର୍ଚ୍ଚ ଏମିତି ହେଲେ ଟ୍ରେନରେ ଗଲେ ଭଲ ସୁବିଧା।
ହଁ ଦି ଦିନ ବି ଆରାମସେ ରହିକିନା ବୁଲାବୁଲି କରିକି ଆସିପାରିବା, ଆଉ ଆଉ ମୋ ସାଙ୍ଗମାନେ ପଚାରୁଥିଲେ କି ଆମେ ମାନେ ବାହାରୁ ହୋଟେଲରେ ଖାଇଦେବା ନା କଣ ଜିନିଷ ପତ୍ର ଡିସ୍ ଫିସ୍ ନେଇକ ଯାଇଥିବା ରୋଷେଇ କରିବା,
ହୁଁ ଯଦି ତ ଆମେ ରୋଷେଇ କରିବା ପୁଣି ଆମକୁ ଟିକେ ବୁଲିବା ଟା ପୁଣି ଅସୁବିଧା ହବ,
ଅସୁବିଧା ହବ ଯଦି ପାଞ୍ଚ ଛଅ ଦିନ ହେଇଥାନ୍ତା ହିଁ ର ଷେଇ କରିରି ଖାଇଥିଲ ଅଲଗା ତା କ ଦି ଦିନ ବୁଲିବାକୁ ଯିବା, ଆମେ ବୁଲିବାନ ଏପଟେ ରୋ ଷେଇ କରିବା, ମୁଁ କହୁଥିଲି କି ଖାଲି ଗାଡି ଭଡା କି କଣ ନି ଦେଇଦବ ଆଉ ନିଜ ଖର୍ଚ ନିଜର ସେଇଟା ଭଲ ହବନି କି?
ହଁ ନିଜ ଖର୍ଚ୍ଚଟା ନିଜର ଆମେ ବୁଲାବୁଲି କରିବା ଖାଇବା ଟା ମିଶିକି କୋଉଠି ହୋଟେଲ କି ଯୋଉଠି ହେଲେ ଖାଇଦବା ଆଉ,
ହଁ ସେଇଆ କଲେ ଭଲ ହବ,
ହଁ ଆଜି ଗୋଟେ ଆପଣ ଦିଦି ହ୍ୱାଟସପ୍ ରେ ଗୋଟେ ଗ୍ରୁପ କରିଦିଅନ୍ତୁ ଯେ କିଏ କିଏ ଯିବା ସବୁ ରାଜି ହେଲେ ଜଣା ପଡିଯିବ ସେଇଥିରୁ,
ଏ ଆଉ ଗ୍ରୁପ କର ତମ ସାଙ୍ଗ ମାନଙ୍କ ନମ୍ବର ମତେ ଟିକେ ହ୍ଵାଟସପ ରେ ପଠେଇଦବ ସବୁ କିଏ କିଏ ଯିବେ ସମସ୍ତେ ଆଡ କରିଥିଲେ ଆମ ଗାଁ ପିଲାଙ୍କୁ ସମସ୍ତେ ଜଣା ପଡିଯିବ କିଏ କିଏ ସବୁ ଯିବେ, ଆଉ ରଜ ଟାଇମ ଛୁଟିରେ ସବୁ ଆସ ଥିବେ ନା, ଆଉ ଛୁଟି ରେ ଗଲେରେ ହଁ ରଜ ଛୁଟି ଦେଖି କିନି ଗଲେ ଆରି ଭଲ ହୁଅନ୍ତା, ଆଉ ଆଉ ଯଦି କୁଆଡେ ଯିବା ଯଦି ଛୁଆ ତାଙ୍କ ମତ ଆଉ କୁଆଡେ ଥିବ ବୁଲିଯିବା ପାଇଁ, ଆମେ ଖାଲି କହିଥିଲେ ସିନା ପୁରୀ ସେମାନେ ଯଦି ଆଉ କୁଆଡେ କହିବେ, ତାଙ୍କ ମତ ବି ଆମକୁ ଦେଖିବାକୁ ପଡିବ,
ହଁ ଆହୁରି ବହୁତ ଭଲ ଭଲ ଜାଗା ଅଛି କି କୋଉଠିିକି ଯିବ କାର କା ଇଛା ଥିବ,
ହଁ ଆମେ ତ କୋଉ ଦିନ କେବେ ଯାଇପାରୁନି ସବୁବେଳେ ଆମେ ପଢା ରହିଇଯାଉଛି କି ବାହାରେ କେଉମାନେ ଯାଇକି ଚାକିରି କିରି କରୁଛନ୍ତି କି କଣ, ରହିଯାଉଛି ଏଇ । ସେଦିନ ବି ଆମେ କୁଆଡେ ପିକନିକି ଫିକିନକ କୁ ଆଡେ ଯାଇପାରୁନେ । ଏଇ ଟାଇମ ରେ ହିଁ ସୁବିଧା ହବ ଯିବାକୁ ଆମକୁ ।
ହଁ ତାପରେ ଖରା ଦିନ ବି ତ କୁଆେଡେ ଗୋଟେ ଯାଇକି ବୁଲିକି ମାନେ ଭୋଜି ଭାତ କରିବ କରିବା ବେଳକୁ ମାନେ ଏ ଗରମ ଯୋଗୁ ହାଲତ ଖରାପ ହେଇଯିବ ତାପେକ୍ଷା କୁଆଡେ ବୁଲିଗଲ ରୁମ ନେଇକି ରହିବ କିଛି ଦିନ ବୁଲାବୁଲି କରିକି ପୁଣି ଆମେ ଯୋଉଠି ଯାଇ ଦୁଇ ତିନି ଦିନ ପାଇଁ ପୁଣି ଘରକୁ ରିଟନ କରିବା
ହୁଁ ସେୟା ମୁଁ ଭାବୁଥିଲି । ସାଙ୍ଗମାନେ ମତେ କହିଲେ । ଏମତି ସବୁ ରଜରେ ଆସିଥିବେ । ଏମିତି ପ୍ଲାନ କଲେ କେମିତି ହୁଅନ୍ତା ମୁଁ କହିଲି ଦେଖିବା ମୁଁ ମୋ ଜଣେ ମୋ ସାଙ୍ଗକୁ ପଚାରେ ସେ କଣ କହୁଛି ତ ସାଙ୍ଗ ମାନଙ୍କୁ କହିବା ଆମ ଗାଁ ଲୋକଙ୍କୁ କହିବା କଥା ହେଇକିନା ଆଉ । ପାଞ୍ଚ ଛଅ ଜଣଙ୍କ ବକି ଗଲେ ମଜା ଆସିବନି ନା । ଆଉ ଏକାଥରେ ପ ପନ୍ଦର କୋଡିଏ । ଜଣ ବୁଲିବାକୁ ଗଲେ ମଜା ଆସିବ
ହଁ ନହେଲେ ଦିଦି କଥା ନହେଲେ କେଉଁଝରରେ ବି ବହୁତ ଭଲ ଭଲ ଜାଗା ଅଛି ସିଆଡେ ବୁଲିବା ପାଇଁ ସିଆଡେ ବି ପରୀବେସ। କଣ ଜଙ୍ଗଲ ଥଣ୍ଡା ପରିବେଶ ଖରା ଦିନେ ବୁଲିଯିବା ପାଇଁ ଭଲ ।
ହିଁ ଏଇ ଘଟ ଗାଁ ତାରିଣୀ ଘରିକା ନା ।
ହଁ ଘଟଗା ତାରିଣୀ ଆଉ ସେପଟେ ଗୋନାସିକା ଅଛି ଏମିତି ଭଲ ଭଲ ଯାଗା ବି ଅଛି
ହଁ ହଁ ଆଉ ସବୁ କହୁଥିଲେ କଣ ଭଲ ଭଲ ଜାଗା କହୁ ଥିଲେ ସମ୍ବଲପୁର ଏରିକା ହଁ ଏରିିକା ସମ୍ୱଲ୍ ଏକରୁ ଆମର କଣ ଏତେ ବାଟ ଯିବା ଆମେ ସବୁ ପାରାଦିପ ବି ଅଛି ଭଲ ହଁ ଏଇଟା କାଇଁ ଏତେ ବଟ ଯିବା ଆମେ ହୁଁ ଆମେ କୋଉ ଦିନ ଟେ ଗୋଟେ କୋଉ ପାଖାପାଖି ବୁଲି ବାକୁ ଗଲେ ଭାରି ଆଉ ଆମ ଶୀତ ଦିନ ବେଳକୁ ଆମେ ଆଉ କଉଠି କୋଉଠି ସମ୍ବଲପୁର ହଉ କି ଆଉ କୁଆଡେ ଯିବା ବୁଲିବା ପାଇଁ ।
ହଁ ସେତେବେଳକୁ ଅଲଗା କିଛି ଗୋଟେ ପ୍ଲାନ କରିବା ଗୋଟେ ଭଲ ଜାଗା ଦେଖି । କି
ହୁଁ ସେୟା କଲେ ହବ ଏତେ ବି କଲେ କମ ପଇସା କମ ବଜେଟ ରେ ସବୁ ହେଇଯିବ ନା । ଆମ ପାଖରେ ପଇସା ପତ୍ର ନାଇଁ କଣ କରିବା । ସୁଦ ଆଣିବା। ସେଇୟା କଲେ। ଭଲ ହବ ହଁ।
ଆଜି ଆମେ ଗ୍ରୁପ ଟା ଆଡ କର ଦେଲେ ଦେଖିକି ଏକାଥେ ସବୁ ଜାଗା ଗୁଡା କହୁଛନ୍ତି ଭଲ ଭଲ ଜାଗା କୋଉଟା କଣ କଣ ଅଛି ସବୁ।
ହଁ ସମସ୍ତେ ମତେ ନେଇକି ସମସ୍ତେ ଯୋଉଟା କହିବେ ସେଇଟାକୁ ଯିବା ଆମେ ଆଉ। ଆଉ କ ହୁଁ ଆଉ ତମ ଘରୁ କିଏ କିଏ ଯିବେ ଯଦି କହିବୁ। ଯଦି କିଏ ଆଉ ଯାଆନ୍ ନ୍ତି କିଏ କାହା ଘରୁ ଇଛା ଥିବ କି ତାଙ୍କ ମାମା ବାବା ଯିବା ପାଇଁ କି କଣ ସେମାନେ ବି ଯାଇ ପାରିବେ ଆଉ ଯାଇପାଇଲେ ଆମେ ଗୋଟେ କାମ କରିବା ଆମେ ଯଦି ପୁରୀ ଫୁରୀ ଗଲେ ଯୋଉ ଟ୍ରେନରେ ଯିବା ହରି। ଆଉ ଯଦି ପାଖାପାଖି ଗଲେ ଆମକୁ
ହଁ ଆମେ ବି ପୁଣି ଝିଅ ମାନେ ଏକୁଟିଆ ଯିବା ତ ଗାଡିଆନ୍ ନ୍ ନିହାତି ଯିବା ଦରକାର। ତ ସେ ପାଇଁ ଘରେ ପଚାରିଥିବା ଯଦି କା ଗାଡ୍ ଯିବେ ଭଲ କଥା।
ସେଇ ଆଉ ନହେଲେ ବୋଲୋର ଟା ହଉଛି ଯାହାହେଲେ ଗୋଟେ କରିବାକୁ ପଡିବ ଆଉ।
ହଁ ଆଉ ଯଦି ବେଶୀ ଦୁରକୁ ଯିବା ବା ଟ୍ରେନ ଟା ହଉଛି ସୁବିଧା।
ବେଶୀ ଦୂରକୁ ଗଲେ ଆମେ ସବୁଠୁ ବେଷ୍ଟ ବସ ରେ ନା ଟ୍ରେନରେ ଯିବାକୁ ପଡିବ ଆମକୁ। କମ୍ ପଇସା ଖଚ ଖର୍ଚ୍ଚ ହବ। ସବୁ ହବ।
ହଁ କମରେ ହେଇଯିବ।
ହୁଁ ରହୁଛି ଆଉ ତୁ କଣ ଆଇଡିଆ କିଛି ଦଉନୁ ଯଦି ଆଉ କ ଭଲ ଜାଗା ଜାଣିଛୁ କି କୁଆଡେ ବୁଲିବାକୁ ଯାଇଛୁ।
ହଁ ମୁଁ ତ ଏବେ ହିଁ ଆସିଛି ସମ୍ବଲପୁର ଯାଇକି। ସମ୍ବଲପୁର ଯାଇଥିଲି ତାପରେ ଆଉ ସେଇ ପାଖାପାଖି ଯାହା ଜାଗା ସବୁ ଥିଲା ସମଲେଇ ଏଇରା ସବୁ ବୁଲି ବୁଲିକି ଆସିଥିଲୁ କିନ୍ତୁ ଏବେ ଖରା ଟା ଦିଦି ପ୍ରଚୁର ହେଇଯାଉନି ଜୋରସେ।
ଏଇଆ ଏଇନା ଖରା ଟାଇମ ରେ ସମୁଦ୍ର କୂଳ ପାଖକୁ ଯିବାକୁ ଭଲ ଲାଗିବ।
ହଁ ହଁ ସେଇ ଜାଗା ଗୁଡିକ ନହେଲେ ଯୋଉ ୱାଟରଫଲ ଯୋଉଠି ଯାହା ଅଛି ସେଇ ଜାଗାକୁ ବୁଲି ଯାଇ ପାରିବା।
ହୁଁ ଯେମିତି ଆମର ହେଲା ।
ହୁଁ କେଉଁଝରଟା ଜଙ୍ଗଲ ଏରିଆ ଟା ନା ଥଣ୍ଡା ପରିବେସଟା।
ସେଇଆ କହିଲେ ଭଲ ହୁଅନ୍ତା। ସେୟା କେବେଠୁ ଭାବୁଚି ଥିଲି କହିବି କହିବି ବୋଲି ଦେଖିଲି ସବୁ ରଜ ଟାଇମରେ ଛୁଟିରେ ଆସିଛନ୍ତି । ଟାଇମ ଅଛି କହିଦେଲେ । କଉ ଦିନ ଯାଇକିନା ଦିନେ ଦି ଦିନେ ବୁଲିକି ପଳେଇ ଆସିଲେ ଭଲ ହେବ ।
ହଁ ।
ହଁ ସେୟା କଲେ ବୁଲିକି ପଲେଇ ଆସିଲେ ଭଲ ହେବଥାଆନ୍ତା । ଆଉ ସମସ୍ତେ ପୁରା ନେଇଯାଇଥିବ ଡ୍ରେସ୍ ଫ୍ରେସ ସେଠି ଗାଧା ଗୁଧି ସମୁଦ୍ରରେ କରିବା । ହଁ ଯାଇଚି ଯାଇଛି ସମୁ । ଗାଧେଇବା ନା ନାଇଁ ଆଉ କୋଣାର୍କ ବି ଟିକେ ଯିବା ସୂର୍ଯ୍ୟ ଇଏ ଦେଖିବା ଆମେ ଟିକେ ସକାଳ ସକାଳ ପୁର ପୁ ।
ହଁ ସବୁବେଳେ ତମେ ତ ମିଶିକି ଯାଇପାରୁନେ ମିଶିକି ଯିବାଟା ଅଲଗା ମଜା ସବୁବେଳେ ମିଶିକି ଏମିତି କି ଯିଏ ଯୁଆଡେ ଯାର ଅଲଗା ବାଟରେ ଯିଏ ରହିଲା ତ ଯୋଉ ଛୁଟି ସ ତମର ଆସଛନ୍ତି ଏମତି ଗଲେ ଗୋଟେ ଗୋଟେ ଜାଗା । ଭଲ ବୁଲି ଗଲେ ଭଲ କଥା ।
ସେଇଆ ତ ସେୟା କଲେ ଭଲ ହୁଅନ୍ତା ମୁଁ ତ ସେଇଥିପାଇଁ ଫୋନ କରିଥିଲି ତୁ ଗୋଟେ କାମ କରିବୁ । ତୁ ଗୋଟ ଗ୍ରୁପ ଖୋଲି ଦବୁ ହେଲା । ଆଉ ସମସ୍ତି ଙ୍କୁ ଆଡ଼୍ କରିଦବୁ ଆଉ ଯାହା ନମ୍ବର ନଥିବ ମୋଟେ ହ୍ୱାଟସପ ରେ ମେସେଜ କରିବୁ ମୁଁ ହ୍ୱାଟସଆପ୍ ମେସେଜ ସମସ୍ତଙ୍କ ମତ ମତ ଜାଣିବା । କେବେ କଣ ଯିବା । କିଏ କେତେ ଦିନ ଛୁଟି ରେ ଆସୁଚି ।
ହୁଁ ହୁଁ ।
ସବୁ ଏମତି । ସେ କରିକିନା ଯିବା ହେଲା ଆଉ । ହଁ । ଆଉ ଏଠି ରୋଷେଇ କରିବା କରିବା ନା ହେଲେ । ହୋଟେଲ ରେ ଖାଇବା ।
ହଁ ନା ଆମେ ଖାଇଦେବା ।
ମୁଁ ରଖୁଚି ତୁ ପରେ କଣ କହିଥିଲି ।
ହାଁ ହାଁ ଯି ହାଁ ।